ହ୍ୟାଲୋ।
ହାଲୋ।
ହ୍ୟାଲୋ ଶୁଭ ସନ୍ଧ୍ୟା। କଣ କରୁଥିଲ?
କଣ ବସିଛି ଆଉ।
ଆଉ ଆଜି ପଢାପଢି କେମିତି ଚାଲିଚି।
ପଢାପଢି ହଁ ସେମିତି ଚାଲିଚି ଆଉ।
ଆଉ ତମ ମୁଁ ତ ଏବେ ରୋଷେଇ କରିବା ପାଇଁ ବସିଛି। ଆଜିର ପାଗଟା କେମିତି ଲାଗିଲା।
ପାଗଟା ହଁ ଠିକ ଠାକ।
ହଁ ଆଜି ଟିକେ ବେଶୀ ଖରା ଥିଲା ନା।
ହଁ ଖରା ତ ପ୍ରବଳ, ଗରମ ବି ଲାଗୁଛି।
ହଁ ଗରମ ଦିନକୁ ତ କିଛି ରୋଷେଇ କରିବା ପାଇଁ ଇଚ୍ଛା ହଉନି। ତଥାପି ମୁଁ ଆଜି ମୁଁ କରୁଛି ଡାଲ ଅନାଜ ବୋଲି ଗୋଟେ ଆଇଟମ୍ ସେଇଟାକୁ ମୁଁ କରୁଛି ଆଜି ଆଉ, ସେଇଟା ଗୋଟେ ବଙ୍ଗାଳୀ ଆଇଟମ୍ ଟା। ସେଟାକୁ ମୁଗ ଡାଲିରେ କରାହୁୁଏ ହେଲା, ତ ସେଇ ଏଟା ଟିକେ ଏଇ ଗରମ ଦିନରେ ମାନେ ଟିକେ କଣ ହେବି ଖାଇବା ପାଇଁ ଇଚ୍ଛା ହୁଏନି, ମସଲା ଖାଇବା ପାଇଁ ଇଚ୍ଛା ହୁଏନି ତ ମୁଁ ଭାବୁଛି ସେଇଟା ବନେଇଦେବି ଆଜି ଆଉ।
ଆଉ।
କରିଦେଇଛି ଆଜି ଟିକେ ସିମ୍ପଲ୍ ରେ ଖାଇବା ହବ, ସକାଳେ ଆଇଁଷ କରାହଇଥିଲା। ତ ସେଇଥିପାଇଁ ଏବେ ବନା ହେଇଯିବ ଆଉ।
ହଁ ଗରମ କୁ ସିମ୍ପଲ ଖାଇବାଟା ହିଁ ଭଲ।
ହଁ ସେଇଥିପାଇଁ ସେ ଡାଲି ମୁଗ ଡାଲିରେ କରାହବ କେତେଟା ଅଳ୍ପ ଅଳ୍ପ ପରିବା ପକେଇଦେବି, ଆଗେ ମୁଗ ଡାଲି ଟାକୁ ଭାଜି ଦେଇକି ପରିବା ପକେଇ କରିବି, ତମେ ବି ଏମତି ମାନେ କେତେବେଳେ ଇନଷ୍ଟାଣ୍ଟ ଖାଇବା ପାଇଁ ଏଇ ଆଇଟମ୍ ଟାକୁ ବି ବନେଇ ଦେଇ ପାରିବ, ଏଇଟା ଖାଇବା ପାଇଁ ବି ବହୁତ ଟେଷ୍ଟ ଲାଗେ।
ହଁ ହଉ ବନେଇଵା ଘରେ ଯାଇକି ଆଉ।
ହଁ ମୁଗ ଡାଲି ପ୍ରଥମେ ଭାଜି ଦବୁ, ହଁ ତାପରେ ଭାଜିକି ବାହାର କରିଦେଲ, ତାପରେ କଣ କରିବ ନା ଜିରା, ଶୁ ଖିଲା ଲଙ୍କା ତେଜପତ୍ର ସିମ୍ପଲ ପୁରା ତେଣୁ ଜିରାା, ଶୁଖିଲ ଲଙ୍କା, ତେଜପତ୍ର ପକେଇକି ତାକୁ ଟିକେ ଭଲରେ ଫୁଟେଇ ଦେଇକିରି ତାପରେ ସେଥିରେ ମୁଗ ଡାଲି ଆଉ ପରିବା ଯାହାବି କଟା ହେଇଥିବ ତାକୁ ଧୋଇକି ସବୁ ଗୁଡା ପକେଇଦବ। ହୁଁ ତାପରେ ସେଥିରେ ଟିକେନାକୁରୁ ସେମିତି କି ଝୁଡୁଙ୍ଗ ପକେଇଲ, ବିନ୍ ପକେଇଲ, ପୋଟଳ ଟିକେ, କଖାରୁ ବାଇଗଣ ଯେମିତି ଆମର ଡାଲ୍ମା ହୁଏନି
ହଁ ହଁ
କିନ୍ତୁ ଏହାର ଟିକେ ପରିବା କଟା ଶୈଳୀ ଟା ଟିକେ ଅଲଗା ଲମ୍ବା ଲମ୍ବା କରି ଟିକେ କାଟିଦଵ। ଆଉ ସବୁଜାକକୁ ମିଶେଇକି ଭାଜି ଦବ। ମୁଁ ମୁଗଡାଲି ସହିତ ମିଶି ଭଜା ହେଇଥିବ ସେଟା ସେଟା ଯେତିକି ଭଜା ହେଇଥିବ ତାର ଆଉ ମାନେ ଦଶ ପ୍ରତିଶତ ଟିକେ ରଖିଦେଇଥିବ ହଁ ନ ଭଜିକି। ତ ଏଇଟା ଏଇଟା ସହିତ କାରଣ ସେଟା ପୁଣି ପରିବା ଗୁଡାକ ସହିତ ଭଜା ହବ। ତ ଟିକେନାକୁ ରଖିଦେଇଥିବ ସେଇଟା ଧୀରେ ଧୀରେ ଧୀରେ ଧୀରେ ଭାଜିକି ବେଶୀ ନାଇଁ ମିଡିୟମ ଗ୍ୟାସ୍ ରଖିବ ସେଟା ଧୀରେ ଧରେ ଧୀରେ ଧୀରେ ଭାଜିବ। ଭାଜିଲା ପରେ ସେଥିରେ ପାଣି ଠାଳିଦବ ଗରମ ପାଣି।
ହଁ
ଭାଜିଲେ ଟିକେ ସେଟା ଭଲରେ ମରିଜିବ ଆଉ ଥଣ୍ଡା ପାଣି ଡାଳିଲେ କଣ ଯେତିକି ଗରମ ଥିବ ଥଣ୍ଡା ହେଇଯିବ ସେ ଭଲରେ ସିଝିବନି। ପକେଇକି ତାକୁ କରିଦେଇକି ତାକୁ ପୁରା ମାନେ ଘୋଡେଇକି ସେ ରହିବ ଆଉ। ସଏ ବି ତାକୁ କରାହବନି ସେଗୁରା ସେମିତି ରହିବ ପ୍ରାୟ ପନ୍ଦର କୋଡିଏ ମିନିଟ। ପୁରା ସେଟା ସିଝିବ ତାପରେ ଦେଖିବୁ କେତିକି ପାଣି ଅଛି ଯଦି ପାଣି ଠିକ ଫୁଟିବ ତ ପାଣି ଥିବ ଆଉ ଯଦିି ପାଣି ଦରକାର ହେଲା ତାହେଲେ ଟିକେ ଗରମ ପାଣି କରିକି ଫୁଟେଇକି ଟିକେନାକୁରୁ କରି ଦେଇ ଲାଷ୍ଟକୁ ଅଳ୍ ଆ ଟିକେ ମାନେ ହଳଦୀ ଲୁଣ ତ ପକେଇ ଦେଇଥିବ ଡାଲିରେ ଟିକେନାକୁରୁ ଲା ମାନେ ଆଉ ଟିକେ ଟେଷ୍ଟ ଲାଗ ପାଇଁ ଅଳ୍ପ ଟିକେ ଗୋଟେ ଚୁଟକି ଚିନି ଟିକେ ପକେଇଦବ ଉପରେ ହେଲା ସେଇଟା ଭଲ ଲାଗେ ସେଇଟା ଟିକେ କଣ ହୁଏ ମିଠା ଆଉ ଲୁଣକୁୁ ମାନେ କଣ ମିଶେଇକି ଗୋଟେ ଭଲ ଲାଗେ ସେଟା ସେଟାରୁ ଆମେ ରୁଟିରେ ଭାତରେ ସବୁଥିରେ ବି ଖାଇପାରିବ। ବଢିଆ ଲାଗିବ ଖାଇବାକୁ। ତୁମ ହଷ୍ଟେଲ ରେ ଆଜି ସବୁ କଣ ରୋଷେଇ ହେଇଥିଲା?
ଆମ ହୋଷ୍ଟେଲରେ ତ ଆଜି ମିକ୍ସ ଭେଜ୍ ତରକାର ଦେଇଥିଲେ ଆଳୁ ତରକାରୀ ଭା ତ ଡାଲି ଆଉ। ଡିନରରେ ଅଛି ନା ଆଜି ଶନିବାର ଆମିଷ ନାହିଁ ଡିନର ରେ ଦେ ଏବେ ଭାତ ରୁଟି ଆଳୁ ତରକାରୀ। ଆଉ କୋବି ତରକାରୀ ଆଉ
ଆାଳୁ ତରକାରୀ ଟା ରହୁଛି ତ ସବୁବେଳେ ଆଉ।
ହଁ
ହୁଁ
ରୁଟି ଭାତ ଆଳୁ ତରକାରୀ କମ୍ପଲସରୀ।
କମ୍ପଲସୀ ଟା ରହୁଛି ଆଉ ଆଉ କେତେବେଳେ କେତେବେଳେ ସେମାନେ ଟିକେ ଅପସନାଲ ଦଉଛନ୍ତି ଆଉ।
ହଁ ମେନୁ ହେଇଯାଇଛି ନା ଆମର ହ
ହଁ ହଁ। ହଉ ଆଉ କଣ କରିବା ପାଠ ପଢିବା ପାଇଁ ହେଲେ ତ ଟି ଟିକେ କଷ୍ଟ କରିବା ପାଇଁ ପଡିବ ଆଉ। ଏବେ ଟିକେ ଭଲରେ ପାଠ ପଢିକି ମାନେ କଣ ଟିକେ କଷ୍ଟ ସହିଯାଇଥିଲେ ଭବିଷ୍ୟତରେ ସେଟା ତମର ବହୁତ ଭଲ କାମ ଦବ।
ହଁ ଆଉ ଘରେ କଣ ଆଇଟମ୍ ହେଇଛି?
ଆଉ ଘରେ ତ ସ ଆଜି ଭାତ ବି କରିବି ରୁଟି ବି କରିବି। ମୁଁ ତ କେବେ ବି ରୁଟି ଖାଏନି ମୁଁ ଭାତ ହିଁ ଖାଏ। ମତେ ରୁଟି ଖାଇବା ପାଇଁ ଜମା ଭଲ ଲାଗେନି। ଆଉ କେତେବେଳେ ଶୀତ ଦିନରେ କେମିତି ଇଚ୍ଛା ହୁଏ ଗରମ ଦିନରେ ତ ମୁଁ ଭାତ ଜମା ଖାଇ
ହଁ ହଁ ଗରମ ଦିନରେ ତ
ବହୁତି ଗରମ ପଡିଛି ଯଦି ମାନେ ମତେ ରୋଷେଇ କରିବା ପାଇଁ ବି ଇଚ୍ଛା ହଉନି କିନ୍ତୁ ଆମର ତମର ଯେମିତି କମ୍ପଲ୍ସରୀ ସବଜେକ୍ଟ ରହୁଛି ଆମର ବି ସେମତି ରୋଷେଇ କରିବାଟା କ
ହଁ ସେଟା ହି ସତ କଥା ଘରେ ରହିବା ମାନେ ତ ରୋଷେଇ କରିବ ଆଉ।
ରୋଷେଇ ନ କଲେ ଖାଇବା କଣ ଖାଇବାକୁ ତ ପଡିବ ମଣିଷ ମାନେ ତ ସବୁ ଜୀବ ଯେକୌଣସି ଜୀବ ଖାଇବାଟା ତ ତାଙ୍କ ପାଇଁ ବହୁତ ହି ଜରୁରୀ। ଆଉ ଯାହାବି ତମେ ମାନେ ଇନକମ୍ କରିବା ହିଁ ମାନେ କେବଳ ଖାଇବା ପାଇଁ। ଆଉ କିଛି ନୁହଁ ନହେଲେ କେହି ବି ଯାଇନଥାନ୍ତେ ଇନକମ କରିବାକୁ।
ହଁ।
ତ ସେଥିପାଇଁ ରୋଷେଇ କରିବା ପାଇଁ ପଡୁଛି ନହେଲେ ମୋତେ ଟିକେ ବି ଇଚ୍ଛା ନାହିଁ। ହ ଡାଲି କରିଦେବି ଏମିତି କରିକି ତାପରେ ଭାବିଛି ଆଉ କିଛି ନାଇଁ ଆମ୍ଲେଟ୍ କରିଦେବି ଆଉ ଯଦି ଝିଅ କହିଲା ସେ ଯୋଉ ଅଣ୍ଡା ଭୋଜି ବନେଇବା ପାଇଁ ତାହେଲେ ତା ପାଇଁ ଟିକେ ନାକରୁ ଅଣ୍ଡା ଭୋଜି ବନେଇବି ନହେଲେ ତାକୁ ଆଜି କହିବି ମାରେ ତୁ ଆମ୍ଲେଟ୍ ରେ ହିଁ ଅର୍ଜେଷ୍ଟ
ଅ ହଁ।
ପାଣି ପିଉଛ କି ନାହିଁ ସପୁସେଣ୍ଟ?
ହଁଅ।
ନର୍ମାଲ ପାଣି ପିଇ ହୋଉନି କିନ୍ତୁ ନର୍ମାଲ ପାଣି ପିଇବା କଥା।
ହଁ ଏଇ ଗରମ ଯୋଉ ହଉଛି ପାଣି ତ ପୁରା
ହଁ ପାଣି ପିଲ୍ଟାର ମାନେ ଖାଲି ସାଧାରଣ ପାଣି ଗୁଡା ଯେମିତି ଆମେ ପିଲ୍ଟର୍ ରୁ ବାହାର କରି ପିଇବା। ପୁରା ମାନେ ଥଣ୍ଡା ପାଣି ପିଆଇ ଥଣ୍ଡା ପାଣି ପିଇଲା ମାନେ ଦେହ ଖରାପ୍ ହଉଛି କୋଉ ମନ ମାନୁଛି।
ହଁ ଏଇ ଗରମ ଯେମିତି ହଉଛି
ହଁ ବହୁତ୍ ଗରମ ହୋଇଛି ସବୁ ସେଇ ଗଛ ସବୁ ଗଛ ଲଗଉନାହାନ୍ତି। ଆଜି କାଲି ଗଛ କାଟିକି ସବୁ ବନଇଛନ୍ତି ଘର ଦ୍ୱାର। ଯେତେବେଳେ ସବୁ ପ୍ରକାର ସୁବିଧା ପ୍ରକୃତିର ବି ମାନେ ବିପର୍ଯ୍ୟୟ ଘଟୁଛି ନା ସବୁଥିରେ।
ଅହୋ।
ଗଛ ତ ବହୁତ୍ ଲୋକମାନେ ଗଛ ଛାଇରେ ହିଁ ମାନେ ଯୋଉମାନେ ବହୁତ ଦୂରକୁ ଯାଉଥିଲେ ସେମାନେ ଗ ଗଛ ଛାଇରେ ହିଁ ରହୁଥିଲେ।
ଏବେ ଆଉ ଟାଉନ୍ ଏରିଆରେ ଗଛ କାଇ ଗାଁରେ ବି ତ ଗଛ ନାହିଁ? ଟାଉନ୍ ଏରିଆ ରେ ବି ଗଛ ନାହିଁ ଆଉ
ଗାଁ ଆଜିକାଲି ଗାଁ ଭଳିଆ କୋଉଠି ଅଛି?
ହୁଁ
ଗାଁ ଆଜିକାଲି ଗାଁ ବି ନାହିଁ
ଯିଏ ଯୋଉଠି ତ ଘର କଲା ସବୁ ତ ଗଛ କାଟିଲେ ଆଉ ଗଛ ନାହିଁ ଆଉ ଗରମ କରିବନି?
ସେ ସହରକୁ ଆସିକି ମାନେ ସହର ଷ୍ଟାଇଲ୍ ରେ ଘର ବନେଇଲେ? ଆଉ ଯଦି ବି ମାନେ ନ ବନେଇଲେ ତାହଲେ ସମସ୍ତ ସହର ମୁହାଁ ହେଲେ ସହର ମୁହାଁ ହେଲା ମାନେ କଣ ସମସ୍ତେ ସେଇଥିପାଇଁ ଘର ଦରକାର ଘର ବନେଇବ ନି ପୁଣି ସବୁ ଗଛ କଟାହେଲା ସେରା ଆଉ କିଛି ନାହିଁ ନା ସେ ଚୁଲି ଅଛି ନା ସେ ଗଛ ଅଛି ନା ସେ ସନ୍ଧ୍ୟା ବେଳେ ଅଛି ନା କି ସେ ଆଗର କୌଣସି ଜିନିଷ ଆଉ ନାହି ସେଥିପାଇ ସମସ୍ତଙ୍କ ଦେହ ବି ଖରାପ୍ ହଉଛି ସେଇ ହିସାବରେ ପ୍ରକୃତି ନଷ୍ଟ ହେଇଛି ବୋଲି ସେଇ ହିସାବରେ କଣ ଆଉ ଆମର ଗରମ ବି ସେମତି ବଢୁଛି ବର୍ଷା ବି ନାହିଁ ସବୁ ପ୍ରକାରେ ଅସୁବିଧା ଦେଖାଯାଉଛି ଆଉ ତମମାନଙ୍କର କଣ ସବୁ ରଜ କେମିତି କଟିଲା ସବୁ?
ହଁ ରଜ ତ ଗାଁ କୁ ଯାଇଥିଲି ଭଲ କଟିଲା ଆଉ
ହଁ ଗାଁ ରେ ଭଲ କଟିଥିବ, ଗାଁ ରେ ସବୁ କଣ ଗଛ ରେ ଦୋଳି ଲଗେଇଥିଲେ?
ଗଛରେ ତ ଆଉ ଦୋଳି କେହି ଲଗଉନାହାନ୍ତି, ମୁଁ ସେମିତି ହଁ ଗଛ ତ ନାହିଁ ଗଛରେ ଦୋଳି ଲଗେଇବେ କଉଠି ଆଗରୁ ଘର ଘରିକା ଦୋଳି ଗୋଟେ ଗୋଟେ ବନ୍ଧା ହଉଥିଲା। ଏବେ କୋଉଠି ଗୋଟେ ଗୋଟେ ଦୋଳି ବନ୍ଧା ହଉଛି ସେଇଟି ଯାଇ ଟିକେ ଖେଳିବା କଥା ଆଉ
ଆଜିକାଲି ତ ବାଉଁଶ କରିକି ସବୁ କରୁଛନ୍ତି ଆଉ ଏତେ ଯୋଉ ମହୋତ୍ସବ କରୁଛନ୍ତି ସେଇଥିରେ ଦୋଳି ଖେଳ ହେଇଯାଉଛି। ଆଉ କେହି ଗଛ ଲଗଉନାହାନ୍ତି ନା
ଭଲ ମୋ ରଜ ପାଳନ କରାହଉଛି, ଗାଁରେ ଆଉ ସେତେ କିଛି ନାହିଁ
ଚାରିଆଡେ ରଜ ମହୋତ୍ସବ ସେଟା ଗୋଟେ ମାନେ ସେଇଟା ଚାଲିଛି ଏବେ ଚାରିଆଡେ ତ ସେଥିପାଇଁ ଆଉ ଆଉ ଦରକାର ହଉନି ଯେ ମାନେ ଗଛରେ ଲଗେଇକି ରଜପାନ ଖାଇଥିଲ କି ନାଇଁ?
ହଁ ରଜପାନ ଖିଆ ହେଇଥିଲା, ପୋଡ଼ ପିଠା ଖିଆ ହେଇଥିଲା ସେଇଟା ତ ରଜ ର ତ କମ୍ପଲସରି ଆଉ ସେଇଟା ନ ଖାଇଲେ ରଜ କେମିତି କଣ ହେବ?
ହଁ ଆଉ ନୂଆ ଡ୍ରେସ କେତେଟା ହେଇଥିଲା ଏଥରକ?
ନୂଆ ଡ୍ରେସ ଗୋଟେ ଆଉ, ହଁ ହଁ
ଏତେ ଡ୍ରେସ କରିକି ବି ଲାଭ ନାହିଁ।
ହଁ ଏତେ ଡ୍ରେସ୍ ସେତେଳେ ଏବେ ତ ଯେତ ଯେତେବେଳେ ପାଉଛି ଡ୍ରେସ ହଉଛି, ଆଉ ଡ୍ରେସ ପିନ୍ଧିବାରେ ସେମିତି ବି କିଛି ଆଉ ନାହିଁ ଯେତେବେଳେ ଯା ହେଲା ସେତେବେଳେ ଡ୍ରେସ, ଆଉ ସେ ଖୁସି ଆଉ ନାହିଁ ଡ୍ରେସ
ସେ ଖୁସି ବି ନାହିଁ, ସେ ରଜ ବି ନାହିଁ
ହଁ, ଆଗରୁ ଯେମିତି ମୋ ରଜ ଆସିଲେ ମାନ ଡ୍ରେସ ପୁରା ନିହାତି ଦରକାର ଏବେ ଇଚ୍ଛା ହେଲା ଗୋଟେ ଡ୍ରେସ୍ କିଣିଆଣ ସଇଲା, ସେ ଖୁସି ଆଉ ନାହିଁ ଆଉ।
ନା ଏବେ ଆଉ ସେ ଆଗ ଭଳିଆ କିଛି ଖୁସି ନାହିଁ, ଗାଁକୁ ଗଲେ ବି ମଜା ମଜା ଲାଗୁନଥିବ ନା? ଖାଲି ମାନେ ଗାଁରେ କଣ ସମସ୍ତେ ଅଛନ୍ତି ପରିବାର। ସାଙ୍ଗସାଥି ସେମାନଙ୍କୁ ଦେଖା କରିବାକୁ ଯିବ କଥା ଆଉ
ହଁ ହଁ।
ତମ ଗାଁକୁ କେତେବେଳେ ଯିବା ତାହେଲେ ବୁଲିବା ପାଇଁ ଆଉ।
ହଉ ଠିକ୍ ଅଛି ଆସିବ ଆଉ।
ପୁରୀ ଦେଖିବା ଯିବା କେତେବେଳେ ଆଉ।
ହଉ।
ଦାଦା ଆଉ, କଣ ପ୍ରୋଗ୍ରାମ ଅଛି ନା ଖାଲି ଏବେ ଲାଷ୍ଟରେ ଖାଲି ଖାଇକି ଶୋଇବ?
ନା ଆଉ କିଛି ପ୍ରୋଗ୍ରାମ୍ ନାହିଁ। ହଷ୍ଟେଲରେ କଣ ପ୍ରୋଗ୍ରାମ୍ କିଛି ନାହିଁ ଏବେ ଖାଲି ଖାଇକି ଟିକେ ଶୋଇବା ଆଉ।
ହଉ ଆଉଥରେ କେତେବେଳେ ଟିକେ ସମୟ ବାହାର କରିକି କଥା ହବା ଆଉ ହେଲା।
ହଉ ଠିକ୍ ଅଛି।
ହଁ ହଉ ଶୁଭରାତି।
ହଉ ଶୁଭରାତ୍ରୀ ରଖୁଛି।